ହାଲୋ। ହଁ କଣ କରୁଥିଲେ? କଣ କରୁଥିଲ?
ହଁ ବସିଛି। ଏଇ ରୋଷେଇ ସଇଲା। ଖିଆ ପିଆ ସଇଲା ବସିଛୁ ଆଉ। ବାପା ଆସିଛନ୍ତି ବାପଙ୍କୁ ଖାଇଆକୁ, ହଁ ଅଛନ୍ତି ଆଜି ପା।
ଏ ରଜ ପାଇଁ ଆସୁଛନ୍ତି?
ହଁ ଏଇ ଯୋଉ ରଜ ଭାର ଆଣିକିନା ଆସିଥିଲେ, ଖାଇକିନି ଶୋଇଛନ୍ତି ଟିକେ। ପୁଅଟା ଶୋଇ ପଡିଛି। ନା ପଳେଇବେ।
ଆଉ ତମେ ପୁଣି ଆସିବନି କି?
ମୁଁ ଯିବାକୁ ଯେ ସିଏ ଆସନ୍ତୁ ଦେଖିବା କୋଉଦିନ ଯିବି।
ହଁ, ତମେ ଆସିଲେ ରହିବନି ନା ପଳେଇିବ।
ହଁ ସେଇଦିନ ଯିବି ସେଇଦିନ ଆସିବି। ସକାଳୁ ବାହାରି ପଳେଇମି ନା ମ ଏଥିରେ ଯାଇଥିଲି ତ ସେଥିଲାଗି ଆଉ ରହିବିନି।
ହଁ ହଁ ହଉ ସେଇଥିପାଇଁ ତମ ବାପା
ନ ଯାଇଥିନେ, ହଁ ନ ଯାଇଥିନେ ଯାଇକି ରହିଥାନ୍ତି। ଜିମି ଖାଲି ବୁଲିକି ହିଁ ପଳେଇ ଆସନି ଆଉ।
ହୁଁ।
ଆଉ କଣ କରୁଛ ଖାଇବା ସାରିଲଣି?
ନା ଖାଇନୁ ପା ଏଇ ରୋଷେଇ ଶାରୀନି, ଡାଲି ବସଛି ଆଉ ଭାତ ଟା ବସ ଚି ଚୁଲିରେ, ଡାଲି ଆଉ ପୋଟଳ ଜୁଡ଼ଙ୍ଗ ହଁ ଲେଟ୍ କ ଗୋଟେ ସାଢେ ଗୋଟେ ଟାଇମ୍ ତ
ଉଁ ହୁଁ।
ପୋଟଳ, ଝୁଡ଼ଙ୍ଗ, ଆଳୁ ଭାଜିଛି ଆଉ। ସେ ଅଛନ୍ତି ସେଇଆଡେ। ପୁଅଟା, ପୁଅଟା ଖେଳୁଛି ତ ସେଇଠି ଅଛନ୍ତି।
ହୁଁ ତ ଖେଳୁଛନ୍ତି।
ହଁ ନା ସିଏ ଖେଳୁଛନ୍ତି କଣ ସେଠି ଅନେ ନେଇଛନ୍ତି ସେ ଖେଳୁଛି ଆଉ ସିଏ ହେଲାଣି ପାଞ୍ଚ ବର୍ଷର ଆଉ କିଛି ରୁହେ କି ହଁ ଦେହ ଭଲ।
ମାଇଁ ଦେହ ଭଲ ଅଛି ମାମଁଙ୍କର?
ହଁ ନା ତାଙ୍କର ଏଇ ଆଣ୍ଠୁ ଗଣ୍ଠି ବଥା ହଉଛି ମାଆଙ୍କରେ ବି ଗ୍ୟାସ ବାହାରୁଛି ସବୁଦିନ। ଏଇ ଚେରମୂଳି ଗୋଟେ ଡବା ଖାଉଛନ୍ତି ହେଲେ ଥାଇରଡ ତ ଥାଇରଏଡ଼୍ ପାଇଁ ଡେଲି ଔଷଧ ଖାଉଛନ୍ତି।
ହୁଁ ହୁଁ ଏ ଥାାଇରଡ ବି ତ ମାନେ ବେଶୀଇ
ହଁ।
ହୁ ହୁ
ବାପାଙ୍କ ତ ସେ ଆଣ୍ଠୁ ଉଁ ଯୋଉ ବଥା ଆଉ ପେଟ ତ ଷ୍ଟୋନ୍ ବାହାରିଥିଲା ପେଟରେ ସେଟା ମେଡ଼ିସିନ ଖାଉଥିଲେ ଆଉ ଖାଉନାହାନ୍ତି। ଦେଶୀ ଡାଲି ସବୁବେଳେ ଖାଉଛନ୍ତି ଆ ମୁଗ ଡାଲି କୋଳଥ ଡାଲି ହ ହରଡ଼ ଡାଲି
ହୁଁ ହୁଁ ଭଲ ଡାଲିରେ କୋଲଥ ଡାଲି ଟା ଖାଇନ ବଡି ସବୁ ପେନେ ସବୁ ମାନେ ବଡି ଯନ୍ତ୍ରଣା ସବୁ କମିଯାଏ। ଆଉ ଯନ୍ତ୍ରଣା କମିବା ସହିତ ପେଟ୍ ଯୋ ଷ୍ଟୋ ମାନେ ପଥର ପଥରରେ ହେଇଥାଏ ସେରା ସବୁ ପଥର ପଥର ଯା ହେଇଥାଏ
ଡେଲି ଯେତେ ତରକାରୀ ହଉ କିନ୍ତୁ ସାଇଟି ସେ ଟିକେ ଡାଲି ହେଇଥିବ କୋଳଥ ଡାଲି ନହେଲେ ଦେଶୀ ହରଡ ଦେଶୀ ମୁଗ ସେଟା କମିଯିବ। ସେଇଥିପାଇଁ ବା କରନ୍ତି ସେଇଥିପାଇଁ ମୁଁ କରେ ଆଉ କୁହ? ସବୁଦିନ ହୁଏ ନେହିଁ ମାନେ ବହୁତ ଟାଇମ ହୁଏ ସପ୍ତାହକୁ ତିନି ଥର ଚାରି ଥର ହୁଏ ଆଉ। ଆଉ ଯଉ ଆଇଁଷ ତିନିଟା ବାରି ହୁଏନି ଆଉ ଚାରିଟା ବାରି ହୁଏ।
ହୁଁ ହୁଁ।
ଆଉ।
ହଁ।
ତୋ ପୁଅଟା ଶୋଇଛି ଉଠିବ କେତେବେଳେ?
ସେ ଉଠୁ ଉଠ ହେଇଯିବ ବାରଟା ଗୋଟେ ହେଇଯିବ। ତତେ ହେଲା ନା?
ତାକୁ ଗାଧେଇ ଦଉଛ ନା ନା ସେମିତି ଖାଉଛି?
ହପା ସେ ଗାଧେଇକି ଶୋଇଛିିବା।
ହୁଁ ତାକୁ ଡେଲି ସକାଳୁ ସକାଳୁ ଗାଧେଇଦବ।
ଏଇ ନଅଟା ହବ ତ ସେ ଗାଧୋଇ ବ ଗାଧେଇଇକିନି ଶୋଇବ। ଖାଇଦବ ଟିକେ କଣ ଖାଇ ଦେଇକିନି ଶୋଇବ। ଶୋଇବ ଉଠିବ ପୁଣି ଭାତ ଖାଇବ ଉଠିବ ଭାତ ଖାଇବ। ଖରାବେଳେ ରେ କିଛି ନୁହଁ ମାନେ ଚାଲିବ ଖେଳିବ ନା ଆଉ ବାରଟା ଗୋଟେ ନା ଶୋଇବନି ନାମ ସୁଏନା। ସେ ତ ଶୋଇବନି ମୁଁ କେମିତି ଶୋଇମି ସେ ଏଇଟା ଏଇଟା ଏଇ ଏଇ ବେଳ ଟା ହିଁ ସେ ତାର ଶୋଇବ। ଆଉ ତାପରେ ନଅଟା ପାଖରୁ ଶୋଇବ ଯେ ଶୋଇବ ଯେ ଶୋଇବ ଯେ ଉଠିବ ବାରଟା ବେଳେ। ଉଠିବ ଆଉ ଶୋଇବନି ତାପରେ ପୁଣି ଯାଇକିନି
ହଁ ଯେ ତମେ ତାକୁ ଟିକେ ଖରା ବେଳିଆ ଅଭ୍ୟାସ କରେଇଲେ ସେ ତମେ ଟିକେ ଶୁଅନ୍ତ ସେ ଟିକେ ସୁଅନ୍ତା।
ଅଭ୍ୟାସ କେମିତି କରିମି ତାକୁ ନିଦ ଆସିଲେ ସେ ହୁତାସନ ହବ ଆଉ ଠିକ ନ
ନା ସେଟା ସେମିତି ହେବେ ଆମ ପୁଅ ନଉଥିଲା ଆସ୍ତେ ଆସ୍ତେ ସେଇ ଯୋଉ ନଅଟାରୁ ବାରଟା ଟାଇମ ଟା ତାକୁ ଟିକେ ସମସ୍ତେ ଖେଳେଇବ ନହେଲେ ଟିକେ ବୁଲେଇ ବୁଲା ଦବ ଟିକେ ଖେଳିଇବ ହବନି। ତାର ତ ଅଭ୍ୟାସ ହେଇଗଲାଣି ଯେତେବେଳେ ଫାଷ୍ଟ ଫାଷ୍ଟ ହେଲା ତାକୁ ଟିକେ ଅଭ୍ୟାସ
ନିଦ ଆସିଛି ମାନେ ସେ କାହା ପାଖ ରହିବନି ଡାଇରେକ୍ଟ ପାଲେଇଆସିବ ମୋ ମୁଁ ଯଦି ନଦେମି କ୍ଷୀର ଫୀର କିଛି କାନ୍ଦିକିନି ଗଡିବ ହେଲା ସେମାନେ ହବନି।
ହୁଁ ତାର ସେଟା ଅଭ୍ୟାସ ହେଇଯାଇଛି ଛୁଆ ସେମିତି ଆମ ଏଟା ବି ହେଲା ଏ ତେ ହେଲା ଖରା ସିଜିନ ଟା। ହଁ ଖରା ସିଜିନ ଟା ଦିନ ବଡ ଆଉ ଧର ସେମାନେ ଉଠ ଉଠିଲାଣି ନା ପୁରା ଭୋରୁ ପୁଣି ତାଙ୍କୁ ନଅଟା ଦଶଟା ହେଲା ବେଳକୁ ନିଦ ଆସୁଛି। ଆମକୁ ତ ମତେ ତ ନିଦ ଆସୁଛି ଦିନ ନଅଟା ହେଲାରୁ ମୁଁ ତାକୁ ମୋତେ ଦିନ ଅ ରାତିଟା ଶୋଇବୁ ସକାଳୁ ଉଠିଲୁ ପୁଣି ଦିନ ନଅଟା ଦଶଟା ସକାଳୁ ସକାଳୁ ଗାଧୋଇ ଗୁଧୋଇ ଖାଇ ଖୁଆଇ ସାରିିଲା ପରେ କାମ ଧନ୍ଦା କରିକି ମୋତେ ଇଛା ମୁଁ କହିବି ମୁଁ ଟିକେ ଘଣ୍ଟେ ଶୋଇପଡ଼ନ୍ତି ଆଉ କଣ କରିବୁ ରୋଷେଇବାସ କରିକି ପୁଣି ଶୋଇଲା ବେଳକୁ ହେଇଯାଉଛି ସାଡେ ଗୋଟେ ଦିଟା ଖାଇ ଖୁଆଇକି ଦିଟା ହେଇଯାଉଛି। ତାର ବେଶୀ କଷ୍ଟ ହଉଛି ପାଣି ଟିୱାଲ ବୋହିକି ଆଣିକି ମାରିକି ସବୁ
ସମସ୍ତେ ନଉଥିବେ ନା ଆଉ ସେଇଥିଲାଗି ତ ମାମୁଘର ଉଠିକି ପଳେଇ ଆଇଲେ ଆଉ।
ହଁ ସମସ୍ତେ ତ ନଉଛନ୍ତି ସମସ୍ତେ ତ ନଉଛନ୍ତି ନଉଛନ୍ତି ତାପରେ ବି ତମେ ଗୋଟେ ଗରା ବାଲ୍ଟି ନେଇକି ଯିବ ଦି ଘଣ୍ଟା ଠିଆ ହବ ଠିଆ ହେଲେ ତମକୁ ହେଲେ ପାଣି ଦେବେ ଛାଡିବେ। ଯେତେବେଳେ ଫାଙ୍କା ହୋଉଛି ଟିୱଳ ହଁ ଯାଇ ଆଣି ଆସିବୁ ଦି ଦିଇ ତିିନି ହେଲେ ଜାମ୍ ଥିଲାବେଳେ ହେଲେ ପାଣି ତୁ ଆଣିପାରିବୁନି ସକାଳୁ ଆଗେ ସାତ ଆଠଟା ହେଲେ ପାଣି ଆସିବ ଆଉ ଗାଧୁଆଘରେ ରହିବ।
ହଁ ଆଉ ନା ନା କିଏ କୁହନି।
ହଁ ତାଙ୍କର ଆଣୁଛନ୍ତି ତାଙ୍କର ତା ଶାଶୁ ଆଣୁଛି।
ସିଏ
ନା ଆଉ ଆମର ଏ ପାଣି ଆଣିଲା ବେଳକୁ ପୁଣି ଚାରିଟା ବେଳ ପାଇଁ ପାଣି ଆଣିବୁ ଯାହେଲେ ପାଣି ଦିଇ ହେଲେ ଆଣିବୁ ପିଆ ପି କରିବାକୁ ହେଲେ ଆଣିବୁ।
ଗାଧୋଇବ
ନା ହଁ ସକାଳୁ ଗାଧୁଆ ବାଧୁଆ ହବ ସେଥିପାଇଁ ଅଲଗା। ପୁଣି ଚାରିଟା ବେଳେ ତୁ ବେଲା ବାସନ ଧୋଇବୁ ପାଣି ଦି ହେଲେ ଆଣିବୁ। ପୁଣି ଗା ଚାରିଟାଳିଆ ରୋଷେଇବାସ ରାତି ପାଇଁ ଯାହା ପାଣି ଆଣିବୁ ପିଆ ପିଇ କରିବୁ ଯାହାହେନେ ବୋଟଲ ନେବୁ ପାଣି ଆଣିବୁ ଚାରି ପାଞ୍ଚ ବୋତଲ।
ମେନ ତ ପାଣି ଟା ଗାଁ ଭିତରେ ଆଉ ଆଉ କିଛି ଟେନସନ ନାହିଁ। ଆମ ଗାଁରେ କଣ କି ଆମ ଗାଁରେ ତ ସେଇ ପାଣି ପାଇଁ ଆମର ଉଠି ପଳେଇ ଆସିଲୁ ସବୁ।
ହଁ ପା ତମର ସେଠି କଣ ମାନେ ବୋରିଙ୍ଗି ନା କଣ ନା କୁଅ। ହଁ ନା ନା ଏ ଯୋଉ ବାପ ଘରେ
ତୋର ବୋରିଂ। ମୋ ବାପ ଘରେ ହଉଛି ଆମର କୂଅ ମାନେ କୂଅରେ ମଟର ଫିଟିଙ୍ଗ ହେଇଚି। ଟାଙ୍କିରେ।
ହଁ ହ ଭାତ ସେ ପାଣିରେ ହଉଚି ତ?
ହୁଁ ହବନି କି ମାଇଁ? ସବୁ ହବ। ଆମର ଆମ କୂଅରୁ ଆସିକି ନିଅନ୍ତି ସେଇ ଡକ୍ଟର ଅଙ୍କଲ ହର। ଆଉ ସେଇ ଯୋଉ ରୀତା ଯୋ କଣ ତ ଏ ଏଇ ଝିଙ୍କିକା ନାନୀହର। ସମସ୍ତେ ଆସି ଆମ କୂଅରୁ ନିଅନ୍ତି ନାଁ ପାଣି ଫାଣି ଆଉ। ତାଙ୍କର ଯୋଉ ପା ଯୋଉ ନାଳରେ ପାଣି ହେଇନି ତାଙ୍କ ପାଣି କୂଅଟା ପୁରା ଅପରିଷ୍କାର ହେଇଯାଏ ନା।
ହୁଁ ହୁଁ। ନାଳ କୂଅରେ ନାଳରେ ଏଇ ଯୋଉ ଜୋର ନାଳରେ ପାଣି ଗଲାବ କଲେ ସେ କୂଅ ପାଣିଟା ଯାହେନେ ଟିକେ ଗୋଳିଆ ଥିବ। ହୁଁ। ହଁ।
କେମତି କଣ ଭଲ ଭାରେ କିନ୍ତୁ ତାଙ୍କ ପାଣି ଉଡ଼ା ଭଲ ଭାରେଁ ଗୁଳିଆ ମୁଳିଆ ଭାରେ।
ହୁଁ ଗୋଟ ଏହା ତାଙ୍କ ତା ଅନ୍ୟ ଭଲ ୟାଦୁ ଯାହାର ଗୋଳିଆ ବାହାରେ ତାଙ୍କର ଖରା ଦିନରେ ଭଲ। ହଁ। ତା ପୁରା ପରିଷ୍କାରେ ଏଇ ବର୍ଷା ଦିନ
ଆମ ପାଣିଟା ଭଲ୍ୟୁମ ଶୁଣ। ବ୍ଲିଚିଂ ପାଉଡ଼ର ପକେଇଦବ, ପକେଇଦେଁ ସେ ଦି ଦିନି ଗନେ ଭଲ ଲାଗିବ ପାଣିଟା।
ହଁ ବ୍ଲିଚିଂ ପାଉଡ଼ର ପଡ଼ନେ ଟିକେ ପାଣିଟା ଅବାଗିଆ ଲାଗିବ ଦିତ୍ ହଁ ଆମର ତ ଏଇଠି ପାଣି ଅସୁବିଧା ଆଉ।
ଉଁ ହୁଁ।
ଅସୁବିଧା ବୋଲି ବୋହୁତୁ ଅସୁବିଧା। ଏଇ ମେନେ ଗଡ଼ିଆ ପାଣିରେ ଭାତ ହବ। ଏଇ ଟିବଲ ପାଣିରେ ଭାତ ହବନେଇ। ଗଡି଼ଆ ପାଣି ଯାଇଁକି ମା ଆଣିବେ ଡେ ଏ ମା ଚନ୍ତି ଗରେ ଗରେ ପାଣି। ଡେଲି ଗରେ ପାଣି। ହାଣିବେ ଭାତ ହବ। ପୁଣି ଟିୱଲ ପାଣି ଆଣିବୁ ବୋହିକି ସିଏ ତୁ କାରବାର କରିବୁ ଗୋଟେ ଦିନ। ଆଗେ ପା ଉଠିବୁ ତୁ କଣ ଆ କେ ମୁହଁଟା ଧୋଇହବୁ। ଆଗେ ଯିବୁ ଗରା ବାଲଟି ଧରିକି ପାଣି ହେଠୁ ଆସିବୁ ଘ ଡ ଫର ଖରକିବୁ। ହଁ ଖରି ଖୁରୁକାକି ବେଲା ବାସନ ମାଜି ମୁଜାକି ଯିବୁ ଗା ଧେଇ। ଗାଧେଇ ଆସିବୁ ଠାକୁର ପୂଜା କର। କରିକି ଛୁଆକୁ ଖାଇବାକୁ ଦେ। ଖାଇଆକୁ ଦେଇକି ଉଁ ପୁଣି ଆଉ ଯାହା ପାଣି ଆଣିଥିବୁ ନ ଆଣିଥିବୁ ପୁଣି ଯିଉ ପାଣି ଆଉ ଦି ହେଲେ ଆଣିବୁ।
ସେ ପାଣି ଯାର ଅସୁଥିବ ହବ ରୋଷେଇ ଫୋଷେଇ ଲେଟ ହବ।
ରୁଟି ଭଳିଆ କି ପରଟା ଭଜା କି ହଁ। କି ଉପମା ସୁଜି ଯାହେନେ
ଯା।
ହଁ।
ହଁ। ଏ ରୋଷେଇ ଫୋଷେଇ ଟିକେ ହବନେଇଁ ଜଲଦି।
ହଁ। ସବୁ ତାରେ ଆମର କଣ ଆମର ଅଳ୍ପ ଲୋକ ବୋଲି ଆମୁକୁ ଜଣା ପଡୁ଼ନେଇଁ। ଯାହାର ବହୁତ ଲୋକ ତ ସମସ୍ତେ ମିଶିକି ଆଣି ଆଇଲେ ଇଅ ଇଏ ଏ
ହୁଁ।
ଆଉ ଫୁଣି ହେଠୁ ଆସିବୁ ଫୁଣି କୁଇ ନଅଟାଳେ ଜଳିଖିଆ କରିବୁ। ସମସ୍ତେ ଖାଇମୁ। ଖାଇକି ପୁଣି ଦଶଟା ଅଳୁକୁ ରୋଷେଇ କରମି ରନ୍ଧାବଢ଼ା କରମି ଦଶଟା ଅଳେ।
ଉଁ ହୁଁ‌।
ରନ୍ଧାବଢ଼ା କରିକି ଖାଇମୁ। ପୁଅଟାକୁ ଗାଳ ଏଗାରଟା ଅଳୁ ଗାଧେଇ ଦେମି। ଗାଧେଇ ଦେଇକି ତାକୁ କନ୍ତି ଖୋଇଦେମି ଭାତ ଖାଇବ। ଇ ଦିଟା ଅଳୁକୁ ଶୋଇମୁ। ଶୋଇକି ପୁଣି ଲୁଗାପଟା ତୋଳ। ତୋଳି ତୁଳାକି ପୁଣି ଚାରିଟା ଏଳ ପାଇଁ ଯାହା ହେନେ କଁ ଖାଇମୁ ଖାଇକି ସନ୍ଧ୍ୟାଏଳେ ପାଇଁ ରୋଷେଇ କରିମୁ ରାତି ପାଇଁ।
ଉଁ ହୁଁ।
ଆାଇଁଷ ବାରି ହେଲେ ଭାତ ଆଉ ସାଧା ବାରିିହେଲେେ ରୁଟି। ଅଟା ଚକଟି ଦେମି। ସନ୍ଧ୍ୟାବେଳେ ଚକଟି ଦେଇ ରଖିଦେଇଥିମି, ପୁଅ ତାର ଟ୍ୟୁସନରୁ ଆସିନେ ରୁଟି କରିମୁ, ତରକାରୀ କରିମି। ତାକୁ ରୁଟି ଗୋଟେ ତରକାରୀ ଟିକେ ପଡେ। ତରକାରୀ ବୋଲି କିଛି ପରିବା ତରକାରୀ ଖାଇବନି ଖାଲି ଆଳୁ ସବୁଥିରେ ଆଳୁ ତାର।
ଏ ଛୁଆ ଙ୍କ ପାଇଁ ଆଳୁଟା ପ୍ରଧାନ ଆଳୁ ଟା ପ୍ରଧାନ ହୁଁ। ଆଁ ଆଳୁଟା ଛୁଆଙ୍କର ପ୍ରଧାନ।
ପ୍ରଧାନ ପା ଆଉ କିଛି ପରିବା ଖାଇବନି ପୋଟଳ, ଫୁଲକୋବି, ବନ୍ଧାକୋବି। କିଛି ଖାଇବନି କଲରା ପଲରା ହୁଁ।
ହୁଁ।
କିଛି ପରିବା ସେ ଖାଇବନି।
ହୁଁ ତମ ଝିଅର କଣ ବାହାଘର ହେଲା ବା?
ଅ ମୋର ଯୋଉ-ଉ-ଉ-ଉ ଉ ବଡଆପା ବଡା ବାପାଙ୍କ ବଡ ଝିଅ ଟା? ନା ତମ ଭଉଣୀ ସାଙ୍ଗରେ ଯିଏ। ଓ ତାର ହେଇନି ହଁ ଠିକ ହେଇକି ଅଛି ହବ ହଁ।
ଆମ ବୁଲୁ କହୁଥିଲା ନା କଣ। କହିଲା ତାର ଠିକ ହେଇଛି ନା ବାହାଘର ହେଇଗଲା ଆମ ଝିଅ
ଓ ହଁ ହଁ ହୁଁ ହୁଁ।
ହୁଁ ଏ ତ ଦଉଛିି ନା ଝିଅ ଟା ଦଉଛି ପରୀକ୍ଷା ତାର କଣ-ଅ-ଅ ହବ କେଜାଣି। ଉ-ଉ-ଉ ଭଗବାନ ଙ୍କ ଦୟା ରୁ ହେଇଯାଆନ୍ତା କି ତାର।
ଉଁ ହୁଁ।
ଆଁ
ଖୋଜୁଛ?
ହୁଁ। କଣ ଟେ ବାହାଘର ଇଏ ନା ପ୍ରସ୍ତାବ ନା?
ହଁ।
ନା ପ୍ରସ୍ତାବ ଆମର ଖୋଜିବାର ନାହିଁ ଆମ୍ ଆସୁଛନ୍ତି ଲୋକ ଆମେ ମନା କରୁଛୁ କାହିଁକି ନା ଆମ ଝି ଝିଅ-ଅ-ଅ-ଅ ମାନେ ଯୋଉ ଇଏ ହଉଛି ନା ପ୍ରସ୍ତୁତ ହଉଛି ନା ପରୀକ୍ଷା ପାଇଁ।
ହଁ।
ପରୀକ୍ଷା ପାଇଁ ସେ ଗୋଲୁ କେତେଟା ଦେଲାଣି ପରୀକ୍ଷା ତାର ସେଇଟା ହେ ହେଇଯାଆନ୍ତା ହେଲା ହଉନେଇ ବା। ବାହାଘର ଫାହାଘର ପାଇଁ ଆମର ଚିନ୍ତା ନାହିଁ। ତାର ଆସୁନେଇ କି ଯୋଉ-ଉ-ଉ-ଉ ଅ ଯୁଅନ୍ତ କଲେଜ ଗୁଡାକରୁ ଏ ଯୋଉ ଆସିଥିଲା ଅଧ୍ୟାପକ ସେ ହେଇଛି କଲେଜରେ ଆଉ-ଉ-ଉ କୋଉ ଯୋଉ କଣତ-ଅ-ଅ-ଅ ଡାକ୍ତର-ଅ-ଅ-ଅ ଅମ୍ ଆସିଥିଲେ ଡାକ୍ତର ପ୍ରସ୍ତାବ ଗୁଡାକ ଆସିଥିଲା। ଆସିଥିଲା ତାର ଦି ତିନିଟା ପ୍ରସ୍ତାବ ଆସିଲାଣି ବାପା ମନା କରୁଛନ୍ତି ହୋଲଡରେ ରଖିଛନ୍ତି।
ହଁ ହଁ।
ହୁଁ। ମାନେ ହାତରେ ଅଛି। ହାତରେ ରଖିଛନ୍ତି ପ୍ରସ୍ ସେଗୁଡାକ ହଁ କିନ୍ତୁ ଏଇନା ଆମର କରାକୁ ନାହିଁ। ଆମ ପୁଅ ପାଇଁ ସେମିତି ଦେଖୁଛନ୍ତି-ଇ-ଇ-ଇ ବା କଣ କରିବେ ହୁଁ ହୁଁ।
ହଁ